ହ୍ୟାଲୋ।
ହ୍ୟାଲୋ ହଁ ସାର୍ ନମସ୍କାର।
ଆଜ୍ଞା ନମସ୍କାର ମ୍ୟାମ୍।
ଆପଣ ଖାଇଲେଣି?
ନାଇଁ ଖିଆ ପିଆ ହେଇନି।
ଓହୋ ଏତେ ଲେଟ ରେ ତ ଦଶ ସାଢ଼େ ଦଶ ହେଇଗଲାଣି କେତେବେଳେ ଖାଆନ୍ତି ଆପଣ?
ଆମର ସବୁବେଳେ ଲେଟ ରେ ଖିଆ ହଉଛି।
ହୁଁ ହୁଁ।
ଆଉ ବର୍ତ୍ତମାନ ଆମର ଭାଉଜ ଆସିନାହାନ୍ତି।
ଓହୋ।
ଆସିବେ ଆସିଲେ ଆମେ ଆସିକିରି ଦିଆ ଦିଆ ହେବ।
ହଁ।
ହୁଁ ତାପରେ ଶବ
ଆମର ଏବେ ଖାନା ସରିଲା ଏବେ।
ଏବେ ସରିଲା?
ଜଷ୍ଟ ଖାଇକି ଆଜି ଆମର ହେଇଥିଲା ରୁଟି ଆଉ ଡାଲମା।
ଆଚ୍ଛା ରୁଟି ଆଉ ଡାଲମା କେତେ ରୁଟି ଖାଇଲ?
ହଁ ରାତିରେ ର ରୁଟି ହୁଏ ରୁଟି ନହେଲେ ପରେଟା। ହଁ।
ଅଟାରେ ନା ମାଣ୍ଡିଆ ରେ ହୁଏ।
ଅଟା ଅଟା ଅଟା ରେ।
ଆଛା।
ସେମିତି ଚାଲିଛି ଆଉ। ଆଉ କଣ ବର୍ଷାର କଣ ବର୍ଷା ଛାଡିଛି ନା ହଉଛି ଏବେ?
ନାଇଁ ଆମ ଏପଟେ ବର୍ଷା ଦିନ ଦିଟା ବେଳୁ ଛା ଛାଡିଗଲାଣି ଆଉ ହଉନାହିଁ।
ଓ ଆଉ ହଉ ନାଇଁ ହୁଁଁ ହୁଁ ବାକି ବର୍ଷା ତ ଅଛି କହୁଛନ୍ତି। ହଁ ସାତ ତାରିଖ ଯାଏ।
ହଁ ଲଘୁଚାପ ହେଇଛି ଲୋ ପ୍ରେସର ବର୍ଷା ରହିବ।
ହୁଁ ପୁଣି ଜଣେ କହୁଥିଲେ କି ସାତ ତାରିଖ ଯାଏ ତ ବର୍ଷା ଲଘୁଚାପ ଅଛି ତାପରେ ପୁଣି ସତର ରୁ ପୁଣି ଷ୍ଟାର୍ଟ ଅଛି ଆଉ ଗୋଟେ। ଲଘୁଚାପ। ଓଡିଶାରେ
ମାନେ ଗୋଟେ ବର୍ଷା ସରୁ ସରୁ ଆସିଲା ବେଳେ ପୁଣି ଆଉ ଗୋଟେ ବର୍ଷା।
ହଁ ଆଉ ଗୋଟେ ଵର୍ଷା ଆଜି ତ ଜଣଙ୍କ ସଙ୍ଗ କଥା ଲାଗୁଥିଲ ତ। ସେ କହିଲେ କି ସତରେ ପୁଣି ଗୋଟେ ଲଘୁଚାପ ଅଛି ଦେଖଉଛି।
ଆଛା ଆଚ୍ଛା।
ତ ଆସୁ ଆଉ କଣ କରିବା।
ଲଘୁଚାପ ଏକା ସାଙ୍ଗରେ ପଳେଇ ଆସନ୍ତା ହେଲେ ଭଲ ହୁଅନ୍ତା। ତ ତିନି ଦଶ ହଜାର ଦଶ ବର୍ଷ
ନା ନା ତାପରେ ପୁଣି ଗରମ ଲାଗିବ ନା ତ ଆଉ ଟିକେ ଛାଡି ଛାଡିକରି ହଉ ଆଉ ଆଗରୁ ଆଗରୁ ଜଣାଥିଲେ କିଛି ଟିକେ ପ୍ରୋବ୍ଲେମ ହୁଏନି।
ଆଜ୍ଞା।
ଆଉ ଆଉ ସାର୍ ଆପଣ ଯୋଉ ଏଇ ଯୋଉ ଟ୍ରାଭେଲିଂ ର ଯୋଉ କରୁଛନ୍ତି ସେଇଟା କଣ ଆଗରୁ ଭାବିଥିଲେ ନା ସଡନ ତମର ଡିସିଜନ ନେଇକି ଆଉ କଲି ତାମାନେ କେମିତି କଣ ଭାବିଲି ଆଉ ତାମାନେ ଏଇଟା ଗୋଟେ ଷ୍ଟାର୍ଟ କଲେ?
ଫାଷ୍ଟେ ଗୋଟେ ଗାଡି କିଣା ହେଲା ସେ ଗାଡି ଚାଲିଲା ଚାଲିଲା ପରେ ଲୋକମାନଙ୍କର ଡିମାଣ୍ଡ ବଢିଲା ଆଉ ଦରକାର ଦରକାର ପଡ଼ିଲା ଗାଡ଼ି। ଗୋଟେ ଡ୍ୟୁଟି ଗୋଟେ ଡ୍ୟୁଟିରୁ ଦିଟା ଦିଟାରୁ ଚାରିଟା ଚାରିଟାରେ ପାଞ୍ଚଟା ଭିତ ତେଣୁ ବଢିଲା ତାପରେ
ଆଗରୁ ଏମିତି ବିଜନେସ ର ମାଇଣ୍ଡ ଥିଲା ନା? ଅ କି କିଛି ତାମାନେ ଅ କିଛି କରିବା ପାଇଁ ଥିଲା। ତାମାନେ ଆପଣଙ୍କ ଆଗରୁ ତ ମାନେ କଣ ଲକ୍ଷ୍ୟ ଥିଲା କି କଣ କରିବି ତାମାନେ ଫ୍ୟୁଚରରେ?
ନାଇଁ ମୁଁ ତ ଏଇ ଟ୍ରାଭେଲ ବିଜନେସ ତ ମାଇଣ୍ଡ ଥିଲା କରିବି ବୋଲି କ ମୁଁ ସେଇ ଲାଇନରେ
ହଁ ହଁ। ହଁ
ତାପରେ ହେଲାବେଳକୁ ବିଜନେସ୍ ଟା ଶୂଟ କଲା।
ହୁଁ ହୁଁ ହୁଁ ଏ ବର୍ତ୍ତମାନ କାହିଁକି ନା ଆଜି ତାହେଲେ ଏଇ ସବୁ ତମାନେେ ବୁଲାବୁଲି ସମସ୍ତେ ବେଶୀ କରୁଛନ୍ତି ନା ତ ଏଇଟା ତମାନେେ ଚାରିବେ। ଚାଲିବ ଏଇଟା।
ଆଜ୍ଞା ଆଜ୍ଞା ହଁ।
ତ ସେଇଟା ଗୋଟେ ତମର ଭଲ ଡିସିସନ।
ଆଜ୍ଞା।
ଦେଖନ୍ତୁ ସାର। ହୁଁ ସେଟା ତ ମାନେ ଭଲ କାହିଁକି ଆଜିିକାଲି ତାମାନେ ସବୁଆଡେ କଣ? ବସର ଏତେ ସୁବିଧା ହେଲାଣି ନୂଆ ନୂଆ ବସ୍ ବି ଚାଲିଲାଣି ଆମ ଏଠି ବି ନା ଆମ ଏଠି ବଲାଙ୍ଗୀର କି ଯୋଉ ବଲାଙ୍ଗୀର ଭୁବନେଶ୍ଵର ଗୋଟେ ନୂଆ ବସ୍ ଟି ଚାଲିଛି।
ଆଚଛା।
ତାମାନେ ଏସି ସ୍ଲିପର ବସ୍ ଏବେ ବି ତ ରିସେଣ୍ଟ କଣ ତିନି ଚାରି ଦିନ ହଉଛି ସେଟା ଚାଲୁଛି। ତମେ ଡାଇରେକ୍ଟ ବଲାଙ୍ଗୀରରୁ ଭୁବନେଶ୍ଵର ଯିବ ସେଠି ସେ ବସଟା।
ଆଚ୍ଛା ଆଚ୍ଛା ତା ଏଠୁ ବସ ଯାଉଛି ନାଇଁ।
ହଁ ତାମାନେ ଯୋଉ କଲେଜ ତାମାନେ ଯୋଉ ପଢାପଢି ଯୋଉମାନେ କରୁଛନ୍ତି? ତୁମେ ଦିନ ବେଲା ବୋଧେ ବି ଦିନ ବେଲା କି ସନ୍ଧ୍ୟା ସାତଟାରେ? ଵୋଧେ ସେମିତି କଣ ତାମାନେ ଦେଖଉଥିଲା ଯୋଉ ସୋସିଆଲ ମିଡିଆରେ? କଲେଜ ଛୁଆ ମାନେ ବି ତାମାନେ କଲେଜ ସାରିକି ତାମାନେ ଆରାମସ ଯାଇପାରିବେ?
ହଁ ହଁ ଆରାମସେ ଯାଇପାରିବେ ତ ଗମେଣ୍ଟ ଗାଡି ବି ବହୁତ ସାରା ଚାଲୁଛି।
ହଁ ହଁ ଗମେଣ୍ଟ ବି ତ ହଁ ଆମେ ଯୋଉ ଏଇ ଯୋଉ ସୋନପୁର ଯୋଉ ଆସୁନା ସୋନପୁର ନହେଲେ ବଲାଙ୍ଗୀର ସେଇ ଆମେ କଟକ ଭୁବନେଶ୍ଵର ବସ ରେ ପଳେଇ ଆସୁନ୍ତୁ ସେ ଜଲଦି ତେ ଏକ ଘଣ୍ଟାରେ ତାନେ ହ ଦିଦି।
ଆଚ୍ଛା ଆଚ୍ଛା।
ଶୁ ସିରେ ଟିକେ ତାମାନେେ ଏଇଟା ଥାଏ ନା ଟିକେ ସ୍ପିଡ ତାମାନେେ ଗାଡି ଚାଲେ ତ ସେଟା ସେଟି ପାଇଁ ତାମାନେ ମୁ ସେ ମୁ ସେ ସେଥିରୁ ବି ପଳେଇ ଆସିବ।
ବଲାଙ୍ଗୀରରୁ ସୋନପୁର କେତେ ଦୂର ହୋଉଚି।
ବଲାଙ୍ଗୀରରୁୁ ସୋନପୁର ଅ ହେବ ସେମିତି ତାମାନେେ ତିରିସି
କିଲୋମିଟର ହବ ଗୋଟେ ଆଉ।
ହଁ ଆମକୁ ହିଁ ଏଠିକୁ ତମର ସୋନପୁର ପହଞ୍ଚେଇ ପାଇଁ ଦେଢ ଘଣ୍ଟା ଲାଗେ। ତାମାନେ ସେ ଯୋଉ ଏସି ବସ ରେ।
ହାଁ ତିରିଶ ଚାଳିଶ କିଲୋମିଟର କୁ ଦେଢ ଘଣ୍ଟା ଲାଗିବ।
ହଁ ଦେଢ ଘଣ୍ଟା ଲାଗେ ତ କେତେ କିଲୋମିଟର ମୁଁ ଅଛେ ଜାଣିନି। ବାକି ଅ ଘଣ୍ଟେ ଘଣ୍ଟେ ଅ ପନ୍ଦର ସେମିତି ଲାଗେ ଆଉ।
ଓ ଆପଣଙ୍କର ସେପଟେ କଣ ରାସ୍ତାଘାଟ ସବୁ
ରାସ୍ତା ହଁ ଠିକ ଅଛି ନା ମାର୍କେଟ ଏରିଆ ଟିକେ କେ ନା ମାର୍କେଟ ଏରିଆ ଟିକେ ଏବେ ଆଜିକାଲି କଣ ହଉଛି କି ରାସ୍ତାରେ ନା ହମସ୍ ମାନେ ସବୁ ଦେ ଦେ ଦେଇ ଦଉଛନ୍ତି। ଦୁଇ ତିନିଟା ହଂସ୍ ତା ମାନେ ଅ ପ ପଡିଯାଏ ଏବେ ମଝି ମଝିରେ ଏଇ ଯୋଉ ଆକ୍ସିଡେଣ୍ଟ ଯୋଉ ହଉଛି ନା ସେଥିପାଇଁ ହମ୍ସ ଦେଇ ଦେ ଇଛନ୍ତି ସେଥିପାଇଁ ଗାଡି ଟିକେ ମାର୍କେଟ ଏରିଆ ରେ ଟିକେ ସ୍ଲୋ ହୁଏ। ତାପରେ ସେଣୁ ସିଆଡକୁ ତା ମାନେ ପୁରା କ କ୍ଲିନ ଅଛି ରାସ୍ତା।
ଆଉ ଆପଣଙ୍କର ଏରିଆର କଣ ନକ୍ସଲ ସବୁ ପ୍ରାୟ ବେଶୀ ରୁହନ୍ତି।
ଉଁ ମାଓବାଦୀ କହୁଛନ୍ତି ଆମ ଏଠି ତ ନାଇଁ। ସେଟା ନା ଯୋଉ ଯୋଉ ବଲାଙ୍ଗୀରର ସାଇଟରେ ଯୋଉ କନ୍ଧମାଲ ଅ ସେ ଡିଷ୍ଟିକ ଯୋଉ ଅଛି ନା
ହଁ।
ମାଲକାନ ଗି ଗିରି ତ ସେଟା ହଁ ସ ସେଇଠିରେ ତା ରହନ୍ତି ବାକି ଆମ ଏଠି ତରେ କିଛି ହିଁ ଏମିତି ନାହିଁ। ବଲାଙ୍ଗିରି ରେ ନାହିଁ ସେଟା।
ଆପଣ ଦେଖିଛନ୍ତି କେବେ ମାଓବାଦୀ?
ଉଁ ନାଇଁ ନାଇଁ ମୁଁ ରିଅଲ ନା ରିଏଲରେ ମୁଁ ଦେଖିନି ଯାହା ଖାଲି ଟିଭି ଆଉ ଫିଲ୍ମରେ ଯାହା ଦେଖିଛି।
ଆଚ୍ଛା ଆଚ୍ଛା।
ଆଉ ସେମାନେ ତ ଦେଖିଲେ ତ ସିଧା ମାରିଦେବେ ଆଉ ଦେଖିବେ କଣ ଆଉ ଯେ। ବଞ୍ଚିବେନି।
ଆଜ୍ଞା ଆଜ୍ଞା ହଁ ସେ ବୋହୁତୁ ଖରାପ ଲୋକ ନାଇଁ।
ହଁ ସେମାନଙ୍କ ତାଙ୍କର ତାଙ୍କ ମନରେ ଦୟା ଉଁ କିଛି ନାହିଁ। ଏଇ ଯୋଉ ଗୋଟେ ଥିଲା ନା ଗୋଟେ ଓ ଖା କ୍ୟା କଣ କି ଗୋଟେ ଯୋଉଟାକି ଯୋଉ ଥିଲା ଯୋଉ ତ ଉଁ ଅପରେସନ ସିନ୍ଦୁର ଯୋଉ ଥିଲା।
ଆଚ୍ଛା ହଁ ହଁ।
ପୁଲୁଆମା ଏକ୍ ଏଟକ୍ କି କଣ କଣ କିଛି ସେ ଜାଗାର ନାଁ ହଁ ହଁ। ସେଥିରେ ତା ମାନେ କେତେ ତା ମାନେ ବହୁତ ଲୋକ ମରିଲେଣି ନା। ଉଁ ମରିଥିଲେ ତ ସେଟ ଏଟା ଗୋଟେ ତା ମାନେ ଗୋଟେ ଭଲ ଲାଗିିନଥିଲା ସେ ନ୍ୟୁଜ୍ ଶୁଣିଲା ବେଳକୁ। ସେଥିରେ ବି ତାମାନେ ବେ ବେକାର ବେକାର ତ ଆମ ନିରୀହ ଲୋକଙ୍କୁ ସେମାନେ ମାଓବାଦୀ ମାନେ ଆସିକି ତାମାନେ ମାରିଦେଲି। ଆରେ ଧର ହଁ ଟେରରିଷ୍ଟ ହଁ ଆତଙ୍କବାଦୀ।
ଆଜ୍ଞା ଆଜ୍ଞା। ମାଓବାଦୀ ଦେଖିବାକୁ ଆମରି ଭଳିଆ ନା ଅଲଗା କିଛି ତାଙ୍କ ଭି
ନା। ନା ନା ଆମ ଭଳିଆ ହିଁ ଥିବେ। ସେମିତି ସାଧା ଲୋକ ତ ସାଧା ଲୋକଙ୍କ ଭିତରେ ତାମାନେ ଯୋଉ ସୈତାନ ଥିବ ଆଉ।
ତାଙ୍କ ଭିତରେ ଖାଲି ତାଙ୍କ ପାଖରେ ସବୁବେଳେ ବନ୍ଧୁକ ଥିବ ନାଇଁ।
ହଁ।
ମୁଁ କହିଲି କାଳେ ଆପଣ ବଲାଙ୍ଗୀର ଲୋକ ତ କାଳେ ମାଓବାଦୀ ଦେଖିଥିବେ। ବନ୍ଧୁକ ଫନ୍ଧୁକ ପାଖରେ ଥିବେ।
ନା ନା। ଆମ ଏଠି ସେମିତି ନାହିଁ। ଏଠିକୁ ଆସନ୍ତିନି। ଏ ଏରିଆରେ ନାହିଁ ନାହିଁ। କିନ୍ତୁ ବର୍ତ୍ତମାନ କିନ୍ତୁ ଆଗରୁ ଯେମିତି ଥିଲା କିନ୍ତୁ ବର୍ତ୍ତମାନ ଏଇ ଆମ ଏଠି ଆମର ଚୋରି ଟିକେ ବଢିଯାଇଚି।
ଆଚ୍ଛା। ଚୋରି ବଢିଯାଇଚି ନାଇଁ।
ହଁ। ବାଇକ୍, ସ୍କୁଟି ତାପରେ ମୋବାଇଲ ତାପରେ ଯୋଉ କଣ କି ଘରୁ ତା ମାନେ ସୁନା ସୁନି ସବୁ ଚୋରି ଟିକେ ଏଥର ଟିକେ ବଢିଯାଇଚି। ତ ତାମାନେ ନିୟୁଜ୍ ରେ ଆସୁଥିଲା ତ ହଁ। ତ ଆଜିକାଲି ଚୋରି ବି ତାମାନେ । ତା ମାନେ ଦିନରେ ବି ତାମାନେ ବଡ ବଡ ଯୋଉ ବିଲଡିଂ ଯୋଉ ଘର ମ ଅଛି ସେଠୁ ସେ ଚୋରି କରିକି ନେଇ ନେଇ ଯାଉଛନ୍ତି। ଆଉ ଆଜିିକାଲି ଦେଖୁଛନ୍ତି ସୁନା ତ ବହୁତ ରେଟ୍ ହେଲାଣି।
ହଁ ହଁ ବହୁତ ପ୍ରବଳ ରେ
ହଁ। ଯୋଉ ବାଟ ଘାଟରେ ତାମାନେ ଗଲେ ବି ତାମାନେ ହଁ ଗୁଟେ କଣ ମୁଁ ଶୁଣିଥିଲି କି ଯୋଉ ସମଲେଇ ମନ୍ଦିର୍ ଯୋଉ ଅଛି ସେଠାରେ ଗୋଟେ ଲେଡିଜ୍ । ତାଙ୍କର ଯୋଉ ସୁନା ମାଲି ନେଇ ଯାଇଥିଲେ। ସେଟା ଗୋଟେ କେତେ ଲକ୍ଷ ଟଙ୍କାର ସେଟା। ସେଟା ନିଉଜ୍ ରେ ଆସିଥିଲା।
ଛୀନ୍ ଛୀନ୍ ଛତ୍ର କରି ଦେଇଥିବେ ଆଉ। ।
ହଁ ତା ମାଲି ଯାଇଥିଲେ। ତା ମାନେ ଚୋରି ତା ମାନେ ସେମିତି କରୁଛନ୍ତି। ତ ସେଥିପାଇଁ ଆଉ ତାମାନେ ସୁନା ଆଉ ବାହାରକୁ ପିନ୍ଧିବା କଷ୍ଟ କର।
ଆପଣ ପିନ୍ଧୁଚନ୍ତି ନା ପିନ୍ଧୁନାହାନ୍ତି?
ମୁଁ ପିନ୍ଧୁଛି। ବାକି ମୁଁ ସେମିତି ବାହାରୁନି।
ଆଚ୍ଛା, ଲୁଚେଇକି ରଖୁଛନ୍ତି ଆଉ।
ହଁ ଆମ ଏଠି ନା ସେମିତି ଚୋରି ହଉନି। ବାକି ଯୋଉ ଭିଡ ଜାଗା ମାନଙ୍କୁ ସେଠି ତାମାନେ ନେଇ ଯାଇଥାନ୍ତି ସେମାନେ। ଏଠି ତ ଆମେ ଯାହାବି ତାମାନେ ଯୋଉ ବୁଲିବାକୁ ଯିବୁ ତ ସବୁ ସେମାନେ ମାର୍କେଟ ଏରିଆ ଥାଏ ନା, ତ ସେଠାରେ ତାମାନେ ସେମାନେ ଚୋରି କରିବେନି। ଆ ତାପରେ ରାତିରେ ଆଉ କିଏ ବାହାରେ ରାତିରେ ଆଉ ବେଶୀ ବାହାରୁ ବି ନାହିଁ। ସେ ଦଶ ବଜେ ତକ ମାନେ ଯୋଉ ଥିବ ସେତିକି ରେ ଯୋଉ ମାର୍କେଟ ଥିବ ଯାହା ହୁଏ ତାପରେ ଦଶ ପରେ ଯଦି ସେଇଠି ଶୂନଶାନ ଜାଗା ଥିବ ତାପରେ ସେମାନେ ଚୋରି କରିବେ ନା।
ହଁ ବାଇକିରେ ଆସିକି ଛେଡ଼ଛାଡ଼ କରିକି ପଳେଇବେ।
ଏମିତି ହଁ ତ କିଛି ମାର୍କେଟ ଯେତେବେଲେ ଭିଡ ଥିବ ସେତେବେଳେ କିଛି ହବନି। ଖାଲି ଇସ୍‌ ଟିକେ ଜାଗା ଏମିତ ପାଇଲେ ସେ ସେମାନେ ଭିଡ ଭିତରେ ବି ଯୋଉ ମନ୍ଦିର। ଯୋଉ ପବ ପରପର୍ବାଣୀ ଯୋଉ ହୁଏ ତାହେନେ ବହୁତ୍ ଭିଡ଼ ହୁଏ ନା। ତ ସେ ଟାଇମରେ ବି ସେମାନେ ସେମାନେ ସୁଯୋଗ ପାଆନ୍ତି ନେବା ପାଇଁ ଆଉ ଆଜିକାଲି ତ ସୁନା ଯଉ ଗ୍ୟାରେଣ୍ଟି ମିଶିଲାଣି। କି ତାମାନେ କହିବେନି କି ତମେ ଏଇଟା ଶୁନା କି ଗିଳ ତା ଗ୍ୟାରେଣ୍ଟି। ଆଉ କେଇ ଶୁନା ପିନ୍ଧିବେ ବି ନାହିଁ।
ଏ ସବୁ ଉଆନ୍‌ ଗ୍ରାମ ଗୋଲ୍ଡ ପିନ୍ଧିଲେଣି।
ହଁ ତ ଆମ ଏଠି ନା ଆମେ ପିନ୍ଧୁଛୁ ଟିକେ ଟିକେ ବେଶୀ ସୁନା। ବାକି ଯୋଉ ଆପଣ ବଡ ବଡ ଯୋଉ ଜାଗାକୁ ଯିବେ ସେମାନେ ଆଉ ସୁନା ପି ପିନ୍ଧୁନାହାନ୍ତି।
ଆଚ୍ଛା।
ତମେ ମାନେ ଟିକେ ଟିକେ ତା ମାନେ ଯୋଉ ଜଷ୍ଟ ତାମାନେ ଯୋଉ କାନ କାନରେ ଲାଗିଥିବ ଆଉ ଯୋଉ ଛୋଟ ଛୋଟ ଚେନ୍ ଯୋଉ ମିଳୁଛି ନା। ଯୋଉ ରେଡିମେଡି ର ସେଟା ସେମାନେ ପିନ୍ଧୁଛନ୍ତି ଆଉ ସୁନା ପିନ୍ଧୁ ବୁ ସେରା ପସନ୍ଦ କରୁନାହାନ୍ତି।
ସୁନା ପିନ୍ଧିଲା ମାନେ ବେସିକିରି ଲୋକଙ୍କୁ କାନକୁ ଭିଡିକି ନେଇଯିବେ ବ୍ଲଡ ଖୋ ରକ୍ତ ବୋହିବ ଫୁଣି ଲୋକ ଆ ତା ପଏ।
ହୁଁ ସେଥିପାଇଁ ଆଜି କାଲି ସେଇ ସେମିତି ବଢିଇଦିଆ ହେଇଚି ଆଉ। ଆଉ ଗୋଟେ ନିୟୁଜ ଶୁଣିଥିଲି କି? ଯେଉ ଗୋଟେ ଛୁଆ ତା ମାନେ ଗୋଟେ ଆ ଏକୋଇଶି କି ବାଇଶି ବର୍ଷର ଅ ପୁଅ ତା ଘରକୁ ସେ ଯାଉଥିଲା ଆଉ ମୁ ଏଯାଉ ମୁମ୍ବାଇ ର ମର୍ଡର କେସ୍ ଯୋଉ ଆପ୍ ରେ ଏ ସେ ରିସେଣ୍ଟ ନିୟୁଜ ଅଛି ଏଟା।
ଆଚ୍ଛା ନାଇଁ ନାଇଁ।
ସେଟା କଣ ଥିଲି ସେ ଅ ପିଲାଟା ଯାଉଥିଲା ତା ମା କୁ ଫୋନ୍‌ କଲା କି ମୁଁ ଘରୁ ବର୍ଷା ହଉଛି ମୁ ଘରୁ ତା ମାନେ ପହଞ୍ଚୁଛି ଆଉ ଆପଣଙ୍କୁ କଲ୍ କରୁଛି। ତ ସେ ଯେ ହଁ। କହିଲା ତା ତା ପାଖରେ ଗୋଟେ ଲୋକ ଥିଲା ତା ଲୋକ ତ ସେ ବି ପିଲାଟି ଥିଲା। ହଁ ହେଇ ସେଇ ଛବିଶ ସତ୍ ସତେଇଶ ବର୍ଷର ହେବ ଅ ତାକୁ କହିଲା କି ସେ ତାହେଲେ ଟ୍ରେ ଯୋଉ ମେଟ୍ରୋ ଟ୍ରେନ ରେ ସେ ଯାଉଥିଲେ। ସମସ୍ତେ ତ ସେ କହିଲେ କି? ସେ କହିଲା କି ପିଲାଟା କି କି ଆମେ ଗେଟ ଟା ଦେଇଦଉ ବର୍ଷା ହଉଛି ତ ଭିଜି ସମସ୍ତେ ଭିଜି ଯାଉଛନ୍ତି ବୋଲି। ତ ଯୋଉ ସେ ଆର ଆର ଯୋଉ ଲୋକଟା ଯୋଉ ଥିଲା ସେ
ସେ ବଦମାସ କରୁଥିବ ଆଉ।
ହଁ ସେ ମନା କଲା ଆଉ ତାପରେ ସେ କିଛି ନ ବୁଝି ନ ସୁୁଝିକି